କାର
ନମସ୍କାର।
କଣ କରୁଚନ୍ତି?
ଏଇ ବସିଛି ଆଉ। ତମେ କଣ କରୁଛ?
ମୁଁ ବି ବସିଛି ଆଉ। ଆଉ ଆଜି ବର୍ଷା ହେଇଛି ନା?
ହଁ ସନ୍ଧ୍ୟାବେଳେ ମାନେ ଚାରିଟା ବେଳଠୁ ପୁରା ବର୍ଷା ହେଲା ଯେ ଏବେ ଟିକେ କମେଇଛି। ତଥାପି ଟିକେ ଝିପ୍ ଝିପ୍ କରୁଛି ଆଉ।
ଆଜି ପାଗ ପୁରା ବଢିଆ ହେଇଛି ନା?
ଆଉ ହଁ ଆଜି ପୁରା ପାଗ ପୁରା ଥଣ୍ଡା କରିଦେଇଛି। ତ ହଁ।
ରଜ ପ୍ରିପାରେସନ କଣ ହେଲାଣି?
ରଜ ପ୍ରିପାରେସନ କଣ, ଡ୍ରେସ ଯାଇଁକି ନେଇ ଆସିଛି। ଆଉ
କଣ ତିନ ଦିନ ପାଇଁ ତିନଟା।
ହଁ, ଆଜି ଯାଇଥା ନ୍ତି ଟିକେ ପାର୍ଲର ଯାଇଥାନ୍ତି। ବର୍ଷା ହେଲା ବାହାରିଥିଲି ଯିବି ବୋଲି। ବର୍ଷା ହେଲା ଆଉ ଯାଇ ହେଲାନି। ଦେଖିଆ କାଲି ଆଡକୁ ଯିବା ଆଉ।
ହୁଁ।
ହଁ ଆଇବ୍ରୋ ସେପ ଟିକେ କରିଥାନ୍ତି ତ। ହଁ ଭାଇ ଦେଖିବା ଟିକେ ଖରାବେେଳେ ଟାଇମ ନହେଲେ ପଳେଇଲେ ଟିକେ ଫାଙ୍କା ଥିବ କୁହନ୍ତୁ।
ମୁଁ ବାସ ଯିବି ଯିବି ବୋଲି ଯାଇନି ଏପର୍ଯ୍ୟନ୍ତ। ଆଉ ଟାଇମ ହଉନି ଆଉ।
ମୁଁ ତା କାଲି ଯାଇଥାନ୍ତି, କାଲି ବି ସେମିତି ବର୍ଷା ଆସିଲା। ଖାଲି ଡ୍ରେସ୍ ନେଇକି ପଳେଇ ଆସିଲି ଆଉ।
କଣ ଆଣିଲ?
ମୁଁ ଗୋଟେ ସେଟ ଗୋଟେ ଆଣିଲି। ଆଉ ଗୋଟେ କୁର୍ତ୍ତି ଗୋଟେ ଆଣିଲି। ଆଉ ଗୋଟେ କଣ ଆଉ ଯୋଉ ଯୋଉ ସମ୍ବଲପୁରରେ ବି ଯୋଉ ଟ୍ରେଣ୍ଡିଂ ଚାଲିନି ଫିତାବନ୍ଧା ବାଲା।
ହୁଁ ସେଇଗୁରା, ମାନେ ମଝି ସମ୍ବଲପୁରୀ ଯୋଉ ଅଲଗା ହେଇଥିବ ସେଗୁରା କେତେ ପଡୁଛି?
ସେଇଟା ବାରଶହ ପଡୁଛି।
ଅଁ ତା ସହିତ ପ୍ୟାଣ୍ଟ ସାର୍ଟ ନା ଖାଲି ସେମିତି?
ନା ଖାଲି ସେଇଟା।
ଖାଲି ଉପରଟା ନା।
ହଁ ଉପରଟା। ମୁଁ ତା ସହିତ କିଛି ଦୂପଟା ଦରକାର ନାହିଁ, ମୁଁ ନେଇ ଆସିଛି। ସେଇଟା ମୁ କିନ୍ତୁ ପକେଇଲେ ଭଲ ଲାଗୁନି। ସେ ପୁଣି ଦୁପଟା ଟା ପୁଣି ଚାରିଶହ ଟଙ୍କା ଦେଇକି ନେଇ ଆସିଛି। ମୁଁ କହିଲି କାଳେ ମାନେ ସେ ଜ-ଡମିକୁ ପିନ୍ଧେଇଥିଲା ଭଲ ଲାଗୁଥିଲା। ସେଇ ସମ୍ବଲପୁରର ମାନେ ତା ସହିତ ତ ସେ, ହଁ ସେ ସେମିତି ସେଟ କରି ପିନ୍ଧି ଦେଇଥିଲା ନା ଡମିକୁ, ମତେ ଭଲ ଲାଗିଲା ଦୋପଟାଟା ପ ପିନ୍ଧିଲା, ଦେଖିଲାବେଳକୁ ଘରେ ଆସି ଦୁଫଟା ପକେଇଲା ଭଲ ଲାଗୁନି ସିଏ ଯେ ଦୂପାଟା ଏତେ ଲମ୍ବା ଯେ, ହଁ।
ତାକୁ ରଖି ଦେଇକି କି ମାନେ ତାଙ୍କର ଯଉ ଦୋପଟା ରଖିଦେଇଥା, ଆଉ ଗୋଟେ ଯୋଉ ମାନେ କପଡା ନେଇଆସିବୁ ତିଆରି କରିଦେଲେ ପ କରିଦେ ଭଲ ଲାଗିବ।
ଁ ଦୁପଟା ଟାକୁ ରଖି ଦେଇଥିବି।
ଦୁପଟା ଆଉ ଫେରିବ କାଇଁ ରଖିଦିଅ, ତମେ ଗୋଟେ କପଡା ସେଇ ଅନୁସାରେ ନେଇ ଆସିଲେ ସେଇ କପଡା ଆଣିଲେ, ମାନେ ତିଆରି କରିଦେଲେ ସେ ମ୍ୟାଚ କରିକି ପକେଇ ପାରିବ ଓନିଟା।
ଦେଖିବା ନହଲେ ସେମିତି
ଆଉ ବେକାର ଫେରେଇବ କାଇଁକି, ଯେମିତି ସମ୍ବଲପୁରୀ ଦୂପଟା ଅଛି ନା ଖାଲି ଗୋଟେ କପଡା ନେଇଆସିବେ। ଏମିତି ଉ ପର ଖାଲି ସମ୍ବଲପୁରୀ ଆସୁନି ନା ପ୍ୟାଣ୍ଟ ନେଇ ଆସିବ। ପ୍ୟାଣ୍ଟ ନେଇଆସିବ, ଲେଙ୍ଗିସ୍ ନେଇ ଆସିବ, ଖାଲି ଉପର ଗୋଟେ ତିଆରି ପାଇଁ ନେଇଆସିବ ଗୋଟେ କପଡା।
ହଁ ସେଇଟା ଅଛି କି କଲର କହିଲ ମେରୁନ୍ କଲର୍।
ହଁ ସେଇ ନେଇ ଆସିବ ଆରାମସେ ହେଇଯିବ। କାଇଁ ଫେରଇବ ବେକାରେ ଭଲ ନା। କିନ୍ତୁ ସେଇଗୁରା ନା, ତମେ ଯେଉଗୁରା କହୁନା ସେଗୁ ଖାଲି ମାନେ ଲଙ୍ଗ ର କୁର୍ତ୍ତିୀ ଗୁଡା ନା, ସେଗୋଟା ଖାଲି ପିନ୍ଧିଲେ ଭଲ ଲାଗିବ।
ହଁ ମୁଁ ବି ସେ ଭାବୁଛଥିଲି, ଏଇଟା ଖାଲି ପିନ୍ଧିଲେ ଭଲ ଲାଗିବ। ଦେଖିଲା ବେଳକୁ ନେଇ ଆସ
ହେଲେ ଏଗାରଶହ ଏବେ ନେଉଛି ନା, ଏଗୁରା କିନ୍ତୁ ସାତଶହ, ଆଠଶହ ନବା କଥା ଅଧିକ ନେଇଗଲା।
ବାରଶହ ନେଲା।
ରଜ ପାଇଁ ଅଧିକ ରେଟ୍ କରିଦେଇଛି, ସେଗୁଡା କିନ୍ତୁ ସାତଶହ ଛଅଶହ ସାତଶହ ନବା କଥା।
ଅନଲାଇନ ରେ କିନ୍ତୁ ଭଲ, ସେଭଳିଆ ମଗେଇଦେଲେ।
ହଁ ତାପରେ ସେଗୁଡା ଖାଲି ତମେ ମାନେ ଗୋଟେ କପଡା ଜାଣିକି ଜଏଣ୍ଟ ହେଲା ଭଳିଆ, ନା କହୁନା। ତାପରେ ଖାଲି ଗୋଟେ କଣ ଏତେ ଅଲଗା ଜାଗା ରୁ ମୁଁ ପା ସେଗୁଡା ଦେଖିଛି, ସାତଶହ ଛଅଶହ ଭିତରେ ମିଳିଯାଉଛି। ଏଇଟୁ ମାର୍କେଟରେ ହଁ।
ସେଇଭଳିଆ ଭଲ କିନ୍ତୁ ଅନଲାଇନ ରୁ ମଗେଇଦେଲେ ଁ ଅଧିକ-ମତେ ବି ଲାଗିଲା ଅଧିକ ନେଲାବଳିଆ। ହଁ ଜାଗ୍ରୀତି।
ଭଲ ଭଲ ରଖିଛନ୍ତି ନା ଡ୍ରେସ୍।
ହଁ ଭଲ ଭଲ କିନ୍ତୁ ଏବେ ଆଉ କିଛି ଏତେ ଆଉ ଭଲ ନାହିଁ। ହଁ।
ଗଦେଇଥିବ ନା।
ହୁଁ। ଏବେ କିନ୍ତୁ ଏତେ ଭଲ
ରେଟ୍ ପୁରା।
ହଁ ବା ସେଟ୍ ଗୁଡା ବି ଅଧିକ, ସବୁ ଖାଲି ତ ଏଇଟା ଗୋଟେ ଆଣିଲି ବାରଶହ ଟଙ୍କା ନେଇଗଲା।
ସେଟ୍ ଯୋଉ ଆଣିଲ?
ସେଟ୍ ଟା କେତେ ଏଁ ଚଉଦଶହ ଥିଲା ସେ ଡିସକାଉଣ୍ଟ କରିକି ସେ ଏଗାରଶହ ଭଳିଆ ନେଲା ଆଉ।
ହଁ ସେଇ ତ ଆଉ କଣ ପିନ୍ଧିବୁ ରଜରେ ସେଇ ସେଟ ସେଇ ଇଏ ଆଉ।
ହଉ।
ଏବେ ଯୋଉ ଜିନିଷ ଯେତିକରେ ରେଟ ରେ ହବ ନାଉ ଏଇ ଗୁରା ତମେ ଯଦି ଗୋଟେ ୱାନ୍ ପିସ୍ କୁ ଖାଲି ନେଇଯିବ। ନନ
ଓ ଦିଟା ମତେ କାହି ଭାରି ରେଟ ଲାଗିଲା। ପୁଣି ମୋର ଖା ଓନି ହଁ ଦୁପାଟ ଟା ବି ନ ଆଣିଥାନ୍ତେ କି ଭଲ ହେଇଥାନ୍ତା
ସେଇଟା ତାପରେ ତମ କତରୁ ଶୁଣୁଛି ଏତେ ଟଙ୍କା। ମାନେ ତାପରେ ଯୋଉାନାଁ ମ ଆଉ ଏଗାର ଶହ ବାରଶହ ଗୁରା ଏତେ ରେଟର। ତାକୁ ସାତ ସହ ଆଠ ସହ ରେ କାଇଁ ନ ଆଣିବି, ଏବେ ଆଣିବିନି।
ହଁ ଅନଲାଇନ
ଯା ଆଣିଥାନ୍ତି ଭାବୁଥିଲି କାଲି ଯାଇଁକି କିଏ ଆଣିଥାନ୍ତି ଭାବୁଥିଲି ମତେ ସେଇଗୁଡା ଗୋଟେ ଇଚ୍ଛା ଥିଲା ଆଣିବା ପାଇଁ, ଏ ବାରଶହ ତେରଶହ ଦେଇକି ଯଦି ସେଇଗୁଡାକ ଆଣିବୁ ମୁଁ ତାକୁ ବେକାରେ ଖାଲି ଉପର ମୁଁ ତାକୁ ଶାତ ଶହ ଆାଠ ଶହ ରେ ନ ଆଣିକି।
ହଁ ବା ମତେ ସେଇଗୁଡା ଭଲ ଲାଗେ, ସେଇଭଳିଆ କେବେ ପିନ୍ଧିନି ନା ସମ୍ବଲ
ଛତିଆରେ ଗୋଟେ ଜାଗାରେ ସେଇଗୁଡା ବି ତ ହଉଛି ସାତଶହ ଛଅଶହ ଭିତରେ ହଁ
ହୁ ହୁଁ ନେଇ ଆସିଲି ମତେ ଟିକେ ଭଲ ଲାଗିଲା ଆଉ କିଛି ଏତେ ଭଲ ଲାଗିଲାନି। ମୁଁ କହିଲି ସେଟ ତ ଗୋଟେ ନେଲି ଆଉ ପୁଣି କଣ ନେବି ଆଉ ସେ ସେଇଗୁଡା ଟିକେ ମତେ ଭଲ ଲାଗିଲା ଆଣିବା ପାଇଁ କେବେ ବି ସେଇଟାଇପ୍ ର ହଁ ମୁଁ ଆଉ ଆସ ଆଣିକି ଏବେ ଆଣିଲି ନା
ସମ୍ବଲପୁରୀ କପଡ଼ା ଗୁଡା କେତେ କହୁଛନ୍ତି କହନି, ଚଉଦଶହ ପନ୍ଦରଶହ କହୁଥିବେ ନା।
ହଁ ସେ ସେଇୟା ଥିବ ଆଉ। ହଁ ସେ ଗ୍ରୁପ ରେ କଣ ପଠା ହେଇଥିଲା ପନ୍ଦରଶହ ଷୋହଳଶହ ଏମିତି ସବୁ। ଅ ହଁ। କି ପିଓର କୋଉଠି ଏଗୁଡା କି ସମ୍ବଲପୁରୀ କପଡା ତ ଏଟା ପିଓର ନୁହେ ନା।
ପିଓର ନୁହଁ କିନ୍ତୁ ପିଓର ଆଣିବୁ ଯାଇକି ଠିକ ଗୋଦାମ ପଦାମ ରୁ ଆଣିବୁ ଠିକ।
ହଁ।
ହ। ଏବେ ସମ୍ବଲପୁରରେ ଭଲ ଲାଗୁଛି କିନ୍ତୁ ଏଇ ଯୋଉ କଲେଜ ମାନଙ୍କରେ କଲେଜ ରେ ଡ୍ରେସ ହେଇଗଲାଣି ସମ୍ବଲପୁର ପୁରା ଆଉ ମନହେଉନି।
ହଁ ଏଇଟା ଟିକେ ଏଇଟା କିନ୍ତୁ ଯୋଉ ଫ୍ରକ୍ ଟାଇପ ର ବି ଯୋଉଟା କି ଫିତା ବୁନ୍ଦା ବାଲା ସେଟା ଟିକେ ଚଳିବ ହଁ। ହେଡା ପୁରା ଟିକେ ନୂଆ ଡିଜାଇନ ଭଳି ଲାଗୁଛି ଭଲ ଲାଗୁଛି। ମୁଁ ଟିକେ ଆଗରୁ ଅନଲାଇନ ରୁ ଦେଖିକି ମଗେଇ ଦେଇେଇଥିଲେ ଭଲ ହେଇଥାନ୍ତା ମୁଁ ଆଗ କୁକୁର ବି ଏତେ ଦେଖିଲିନି ଏଇଟା ଦେଖିଲି ଯଉଠି ଥିଲା ଖେଳୁଥିଲା।
ଅନଲାଇନ ଏବେ ଆସୁଛି ସେଇବିକା ଡିଟୋ ନାଁ।
ହଁ। ଅନଲାଇନରେ ଆସିୁଛି ଫ୍ଲିପକାର୍ଟରିକାରେ କିନ୍ତୁ ଏଇ ଯୋଉ ଇନଷ୍ଟାଗ୍ରାମ ରେ ଏବେ ସବୁ ପରଚେଜ କରୁନାହାନ୍ତି?
ହଁ କିନ୍ତୁ ମେନ୍ ଅଉଛି ଆଗରୁ ପେମେଣ୍ଟ କରିବାକୁ ଗୋଟେ ବିଶ୍ଵାସ ହଉନି, ଗୋଟେ ସେମିତି ମାନେ ଆମେ କରୁନାହାନ୍ତି ନା ସେଗୁରା ସବୁ।
ହମ୍ବା ମୁଁ ସେଇଆକୁ ଏତେ ଆଉଇ ଇଷ୍ଟାଗ୍ରାମ କଣ କହିଲେ କଣ ଏଇ ଅନଲାଇନ ପେମେଣ୍ଟ ଦେଖଉଛି କେନସଲ ଡେଲିଭରି ଦେଖଉନି। ସେଇ ହବ ପୁଣି ଲେଟରେ ହେଲାଣି ଦେଖିଲି। ଏଠୁ ଟିକେ ମିଳୁଥିଲା ନେଇ ଆସିଲି ଭଲ ଲାଗିଲା ଟିକେ।
ହୁଁ ଆଉ କଣ ପ୍ଲାନ ହେଲ ନା ରଜ ପାଇଁ ବୁଲିବା ପାଇଁ।
ନା କିଛି ପ୍ଲାନ ହେଇନି।
ହଁ ହଁ।
ଖରା ଗରମ ହଉଛି ଦେଖାଯାଉ ହଠାତ୍ ପ୍ଲାନ୍ ହେଲେ
ହୁଁ।
ଯୁଆଡେ ଯିବ ଟିକେ ହଠାତ୍ ପ୍ଲାନିଂ କରିବ ଯିବ ଠିକ୍ ଆଗୁଆ ବାହାରିକି କିଛି ଲାଭ ନାହିଁ। ଆମ ଘରୁ ବି କାଲି ସବୁ ପୁରୀ ଯାଇଥିଲେ ଏବେ ଆସିଲେ।
ଅ ହ ଭଲସେ ଦର୍ଶନ ହେଇଥିବ ଆଉ।
ନା ଟୋଟଲି ଫାଙ୍କା କାଲି। ଯୋ ହଁ କାଲି ଏକ ଏକାଦଶୀ ଥିଲା ଆଉ ମହାଦୀପ କଣ ଉଠିଲା ହଉଛି ସେଇଆକୁ ଏମାନେ ପୁରା ଛିଡା ହେଇଛନ୍ତି ରାତି ଏଗାରଟାରୁୁ ପାଞ୍ଚଟା ହେଲାଣି ବାହାରିଲେ କିନ୍ତୁ କେଇ ଗୋଟେ ବି ଠାକୁର ଦର୍ଶନ କରିନାହାନ୍ତି ମାନେ ଟୋଟାଲ ଦେଖିପାଇଲେନି ଠାକୁର ଏ କେ ଯା।
ପ୍ରବଳ ଭିଡ ତାପରେ ପୁରୀରେ ଏବେ ମାନେ ତ ଇଏ ପାଇଁ ରଜା ପାଇଁ ଆହୁରି।
ରଜ ଦିନ୍ ତ କାଲି ଗୋଟେ କଣ ମହାଦୀପ ଉଠିଲା ଏକାଦଶ ଥିଲା ମହାଦୀପ ଟା କଣ ସେଇଟା ଦି ବର୍ଷ ନା ତିନି ବର୍ଷର ଥରେ ମାନେ ସେମିତିକା ଗୋଟେ କଣ ଯୋଗ ଆସେ ସେଇଟା ଉଠେ। ହୁଁ ସେଇଆକୁ ପ୍ରବଳ ଯାମେ।
ଆଗରୁ ବୁଝି ବାଜିକି ଯିବୁ ଟି ପୁରୀ ଲ ଲୋକେ ଯେମିତି ଲେନ୍ ହୁଁ।
ଆମେ କିନ୍ତୁ ଯୋଉ ଯାଇଥିଲୁ ପନ୍ଦର ଦିନ ହବ ଭଲ ସେ ଦର୍ଶନ କରିଥିଲୁ ଏଗାରଟାରେ ପସିଲୁ ଆଉ ମଝିରେ ଟିକେ ପହଡ ପଡିଗଲା ତାପରେ ଛିଡା ହେଲୁ ଗୋଟେ ସାଢେ ଗୋଟେରେ ପହଡ ଖୋଲିଲା। ତାପରେ ମନ୍ଦିର ଭିତରୁ ହଁ ଏ କାଲି କଣ ଏତେ ଭିଡ ଏମାନେ ପଢ଼ା ଠାକୁର ହିଁ ଦେଖି ପାଇଲେନି। ପୁଣି ଗୋଟେ କଣ ଛୋଟ ଛୁଆଟେ ପୁରା ସେ ପଡିଗଲା ତଳେ ମନ୍ଦିର ଭିତରେ ଯା ହଉ ତାର କିଛି ହେଇନି ହଁ ଚଢି ଯାଇଥାନ୍ତେ କଣ ସେ ଛୁଆ ଜୀବନ ବି ଯାଇଥାନ୍ତା।
ହଁ।
ଏତେ ଛୋଟ ଛୁଆଙ୍କୁ ବି ନେଇକି ଯିବା କଥା ନୁହଁ।
ଯିବା କଥା ନୁହଁ।
ନେଇକି ଯେ ସହଜେ ଏତେ ଜାମ୍ ହଉଛି ତା ମାଆ ବି ଟୋଟାଲି ପଦାକୁ ବାହାରିକି ଆସୁନି ନେଇକି ପଳେଇବା ସହ ଜାମ୍ ହଉଛି ନେଇକି ପଳେଇ ଆସିବ ନ ଦେଖିଲ ନାଇଁ କଣ ହେଲା।
କୁ ଅଶୋକ ଝର ଯେ ଏଠିକି ଯାଇଥିଲୁ ଗୁଣ୍ଡିଚା ଘାଇ ଗୋଟେ ଛୁଆ ଟାକୁ ନେଇଚନ୍ତି। ସେ ଦି ମାସର କି ତିନି ମାସର ହବ ଦି ମାସରେ କି ହବ ବୋଧେ ସେ ଚୁଆଟା ଦବ ଦବନା ହଲ ହଲ ହଉଛି ତା ବେକ। ଏତେ ମକଡ ବକଡ ନେଇଚନ୍ତି ପୁରା ଝରଣା ଦେଖିବ ଆଉ।
ଏବେଠାରୁ
ଅଁ ହଁ ସାତ୍ କଣ ଏଇ ସେଇଠି ଠିଆ ହେଇଚନ୍ତି ଝରଣା ପାଖରେ ଗଲା ଫଟ ଉଠଉଛନ୍ତି। ମୁଁ କହିଲି କେଡ଼ିକି ବକଟେ ତାକୁ ଦେଖିଲା ବେଳକୁ ପୁରା ଇଏ ଲାଗୁଛି ଏତେ ଛୋଟ ଛୁଆ ରିସ୍କ ନେଇ ପାଆ ପାହାଚ ଉପରେ ଚଢିକି ତମେ ଏମିତି ଫଟୋ ଉଠଉଛ।
ହଁ ପୁଣି ଏ ଗରମ ଦିନରେ ସେ ପୁଣି ଝରଣା କ
ଆଉ ସିଏ ପୁରା ବୁଲି ବିଲି ହଉଛି ସେ ମାନେ ଏ ବକଟେ ନାଗୁରୁ ପୁରା।
ଯେ କୋହୁଥିବ କି ବାପା ମା ମତେ ମୋ ଛୋଟ ଛୁଆଟକୁ ନେଇକି ପଳେଇ ଆଇଛନ୍ତି ବୁଲିବାକୁ।
ପାହାଡ ଝରଣା ଦେଖଉଛନ୍ତି।
ହଁ ମୁଁତ ଏହି କିନା ପୁରା ଏକ୍ସପ୍ଲୋର କରିବି।
ହଁ ବା ଆମେ ଯାଇନୁ ଭାଇ କହିଲେ, ଦେଇଉନ ଆହୁରି ଆଙ୍କର ଏମିତି ବୁଲିବାକୁ ମନ ଏଡିକି ବ ବକେଟ ନାଗୁରୁ ଛୁଆକୁ ନେଇ ଆସିଛନ୍ତି, ଝରଣା ଦେଖିବାକୁ ଠାକୁର କତିକି ଆଣିଲ ହଁ ଚଳିବ। ଝରଣା କତିକି ନେଇଛନ୍ତି ଏମିତି ଦେଖୁଛନ୍ତୀ ଝରଣା।
ହଁ ଏମିତି କଣ ମାନସିକ ଥିବ ଠାକୁରଙ୍କ ପାଖକୁ ଆଣିଲ ବାସ ନେଇଗଲ ଠିକ ଅଛି।
ବକେଟ ନାଗୁରୁ ପା ତାକୁ ଧରିଛନ୍ତି ଯେମିତି ସାତ ଆଠ ମାସ ଛୁଆ ଭଳିଆ ପୁରା କାନ୍ଧରେ ପକେଇ ଦେଇଛନ୍ତି ସେ ତାର ପୁରା ଇଆଡ଼େ ସିଆଡେ ଇଏ ହଉଛି।
ହଁ। ଆଉ ତମେ କୁଆଡେ ରଜରେ ବୁଲିବା ପାଇଁ ଯିବ ନା।
ମୁଁ ବି ସେଇ କିଛି ପ୍ଲାନ କରିନି ସବୁ ସାଙ୍ଗ ସାଥି ଡାକୁୁଛନ୍ତି, ଦେଖିବା କଣ ହଉଛି କୁଆଡେ ଆଉ।
ହୁଁ ହୁଁ। ହଠାତ୍ ପ୍ଲାନିଂ କରିବ ଯିବ ଠିକ ହଁ ଆଗରୁ ଜମା। ବାଡେଇ ଛାଟି ହେଲେ କିଛି ଲାଭ ନାହିଁ।
ଫୋନ କରିୁଛନ୍ତି ଚାଲ ଯିବା ଏଠିକି ଯିବା ସେଠିକି ଯିବା ମୁଁ କହିନି ଦେଖିବା କଣ ହଉଛି ଆଉ ଡିସାଇଡ୍ କରିନି।
ଦେଖିବା ଯିବା କୁଆଡେ ଯଦି ହବ ଆ ସେଇ କୁଆଡେ ଯିବା ଟାଉନ୍ ରେ ତଇ ଇଛା ହଉନି ସେଇ କୁସୁମା ଫୁସୁମା ଯିବା ପାଇଁ ନୂଆ ନୂଆ ଜାଗା ହେଲା ବୁଲିବୁ। ଠିକ କିଏ ପୋଷା ମାରିବ ଯିବା କୁ ଇଛା ନାହିଁ।
କଣ ଅଛି ସେ କୁସୁମାରେ କି?
ଯାଇ ଯାଇ ଟାଉନ ରେ କିଛି ଇଚ୍ଛା ହଉନି ଯିବା ପାଇଁ।
ହଁ। ବେକାର କଣ ନୂଆ ଜାଗା ଆଉ କୋଉଠି ଅଛି ଯିବୁ। ପାଖା ପାଖି ହେଲେ ଦୁରକୁତ ଏବେ ଯାଇହବନି ହଁ। ଆଉ ତମକୁ ବା ମେହେନ୍ଦୀ କରି ଆସେ ନା କଣ।
ହଁ।
ମତେ ଟିକେ ମେହେନ୍ଦୀ କରିଦବ ତ।
ହଉ କରିଦବା ଆଉ।
ମୁଁ ସ୍ପିକର ରୁ ଅନଲାଇନ୍ ରୁ ମଗେଇଥିଲି। ସିଏ ଯେ କେମିତିକା ମାନେ ଭଲ ଆସିନି ଷ୍ଟିକର ଟା କିନ୍ତୁ କଣ କହିଲ ମାନେ ଭଲସେ ସେ ଯୋଉ ଯେମିତି କରିଲେ ହାତରେ ସୁନ୍ଦର ଲାଗିବ ଏଇଠି ଯେନ୍ଟା କରିବୁ ମଁ ଭଲ ଲାଗିବ ସିଏ ଯେ ଆସିିଚୁ ପୁରା ଛୋଟ ଛୋଟ ଡି ଡିଜାଇନ ସିଏ ବି ଏତେ ଭଲ ଡିଜାଇନ ନୁହଁ।
ଟିକେ ପଠେଇବୁନା ଟିକେ ଫୋଟୋ ଉଠେଇକି।
ହଉ ହଉ।
ଷ୍ଟିକର ଦେଖିବା ଷ୍ଟିକର ପକେଇ ଦେଇକି ଭଲ ତ ମେହେନ୍ଦି ଲଗେଇଦବ ତା ଉପରେ ସବୁ ବଳେ ଦେଲେ ହେଇଯିବ ସାଇଜ ରେ ଆସିଯିବ ତାପରେ।
ଲେକନ ଡିଜାଇନ ଟା ଏତେ ଭଲ ନାହିଁ ମାନେ ଇଏ ଡିଜାଇନ ଟା। ମୁଁ ଦେଖି ଦେଖିବା ତମେ ଯଦି କରିପାରିବ।
ଫଟୋ ପଥାଅ ତ ଦେଖିବା।
ହଉ।
ଜଣା ପଡିଯିବ ନହେଲେ କେମିତି କଣ ଅଛି। ଆଗରୁ ଷ୍ଟିକରଗୁରା ଆସୁଥିଲା ମୁଁ ଆଗରୁ ଛୁଆ ବେଳୁ ପକଉ ଥିନି।
ନାଇ ଷ୍ଟିକର ପକେଇକି ତା ଉପରେ ମେହେନ୍ଦୀ ଲଗେଇଦବ ସେ ତାପରେ ଷ୍ଟିକର ଟା ଖୋଲିଦବ। ନିମତିଗା।
କାଲି ବା ଯେମିତି ମେନ୍ଦୀ ବୁକିଂ ହେଇଛି କାଇଁ ମତେ ବ୍ରେକ୍ କାଲି ଦେବେନି ବୋଧେ।
ମତେ ଟିକେ କାଲି ଲଗେଇଦବା ମତେ ଟିକେ କାଲି ଲଗେଇଦବ ରାତିରେ ନହଲେ ଆଉ।
ସବୁ ଲାଇନ ବା ଲାଗିଛନ୍ତି। ପୁରା ମାନେ ଆଡଭାନ୍ସ ବୁକିଂ କରିଦେଇଛନ୍ତି। ମାନେ ଖାଲି ବଜେଟ ଦିଅ ମୁଁ କରିଦେବି।
ହଁ କିଛି ନାଇଁ ମୁଁ ଖାଲି ଛୋଟ ଛୋଟ ଦିଟା କରିଦବ ଏପଟେ ପାପୁୁରେ ସେପଟ ଇଏରେ
ମତେ ଯଦ ପଠେଇବ ତ ଫଟୋଟା ଯୋ ଇଏର
ହଉ ମୁଁ ଷ୍ଟିକର ଫଟ ଚାରିଟା ଆସିଛି ଚାରିଟା କୁ ଗୋଟେ କେତେ ଟଙ୍କା ନେଲା ତ ଅନଲାଇନ ମଗେଇଥିଲି।
କେତେ ନେଇଥିଲା।
କେତେ ସେଇ ଶହେ ହଁ ଶହେ କେତେ ଗୋଟେ ନେଇଥିଲା ଚାରଟା ଆସ ସେ ଯେଁ ଭାବିଲି ଗୋଟେ ଆସେ ଦେଖ ଚାରିଟା ଆସେଛି